ହ୍ୟାଲୋ। ହ୍ୟାଲୋ।
ହଁ ଭଉଣୀ ଶୁଭ ସନ୍ଧ୍ୟା।
ହଁ ସୁୁଭ ସନ୍ଧ୍ୟା କଣ କରୁଥିଲ?
ମୁଁ ଏଇ ଆମ ଛାତ ଉପରେ ବୁଲୁଥିଲି।
ପବନ ଦୋଉଛି।
ହଁ ପବନ ଦଉଛି ସନ୍ଧ୍ୟ ର ମନୋହର ଦୁ ସ ଉପଭୋଗ କରୁ
ହଁ ସନ୍ଧ୍ୟା ଟାଇମ ସନ୍ଧ୍ୟା ସମୟ ଟା ତ ଭଲ ଲାଗେ ଆଉ।
ସନ୍ଧ୍ୟା ସମୟ ଟା ଗାଁ ମାନଙ୍କରେ ବହୁତ ସୁନ୍ଦର ଲାଗେ। ଉ ଡୁବୁଥିବା ଆ ସୂର୍ଯ୍ୟ ର ଦୃଶ୍ୟ ବହୁତ ମନୋହର।
ହଁ ସୂର୍ଯ୍ୟ ତ କେତେବେଳୁ ଅସ୍ତ ହେଇଗଲେଣି ଆଉ ଅଛନ୍ତି।
ହଁ ସୂର୍ଯ୍ୟ ଅସ୍ଥ ନା ବର୍ଷା ହୋଉନାହିଁ ପାଗଟା ଥଣ୍ଡା ଅଛି।
ହଁ ପାଗ ଥଣ୍ଡା ବର୍ଷା କାଲି ହେଇଯାଇଚିନା ଆସବୁ ପାଗ ଥଣ୍ଡା ହେଇଯାଇଚି ଆଉ।
ଅନ୍ୟ କେଉଁ ଆଡେ ବର୍ଷା ହେଇଯାଇଛି ସେଥିପାଇଁ ଆମ ଆଡେ ପାଗ ଟା ଥଣ୍ଡା ରହିଛି। ତମ ଆଡେ କଣ ସବୁ ପାଗ କେମିତି ଅଛି?
ଆମର ତ ଆଜି ଭୋଉତୁ ସୁନ୍ଦର ପାଗ ଅଛି ବୋହୁତୁ ସୁନ୍ଦର। ଆଉ ସନ୍ଧ୍ୟା ସମୟରେ କିଛି ଖାଇନ?
ନା କିଛି ଖାଇନେଇ ସନ୍ଧ୍ୟା ସମୟରେ। ଟିକେ ବେଳ ଗଡିଲେ ଖାଇବା।
କହିଁନା ସମୟଟା ସେଇଆ ଆଉ ଗରଟା ପରେ ପିଲା ଖାଇବେ ସନ୍ଧ୍ୟା ଦେବେ ପ୍ରାର୍ଥନା କରିବେ।
ପାଠ ପଢିବେ। ଏବେ ତ ମୁଁ ଛାତ ଉପରେ ରହିକି ଅଁ ଜନ୍ହ ମାମୁଁ କୁ ଦେଖୁଚି ଜନ୍ହ ମାମୁଁ କୁ ଦେଖୁଚି ତାରାଗୁଡିକ ପଡିଛନ୍ତି। ଅତି ସୁନ୍ଦର୍ ଦେଖାଯାଉଛି ଆଜି କାଇଁ ସପ୍ତର୍ଷି ମଁ ଅଣ୍ଡଳ ପଡିନାହିଁ।
ହଁ ସପ୍ତର୍ଷି ମଣ୍ଡଳ ନାନା ଆମ ଆଡ଼େ ପଡ଼ିନାହାନ୍ତି ଆମ ଆଡେ ଇନ୍ଦ୍ରଧନୁ ପଡିଥିଲେ।
ଓହୋ ବର୍ଷା
ବର୍ଷାର ପରେ ପରେ ଆଉ ହଁ କାଲି ପଡିଥିଲା ଆଜି କାଇଁ ପଡିନାହାନ୍ତି ଆଜି ତ ବର୍ଷା ହେଇନି ଆଉ। ହ
ହଁ ଠିକ୍ ଅଛି। ଇନ୍ଦ୍ରଧନୁର ଦୃଶ୍ୟ ଟା ବୋହୁତ୍ ସୁନ୍ଦର୍ ଲାଗେ ଦେଖିବା ପାଇଁ।
ହଁ ହଁ। ଆଉ ସନ୍ଧ୍ୟା ସମୟରେ ଯିବା କଥା ନା କୁଆଟା ବୁଲାବୁଲି କରିବାକୁ ଆଉ।
ହଁ ମୁଁ ତ ଯାଇନାହିଁ ମୁଁ ତ ଯାଇନାହିଁ ଏଇ ଛା ତାପରେ ବୁଲିଛି। କଣ?
ଆଉ କଁ କୋଉଥୁଲ କି?
ନାଇଁ ଏମିତି ବସିଛି ଆଉ। ଆଉ ତମେ ସନ୍ଧ୍ୟା ସମୟ ମୋ ଭଉଣୀ ମୋ ପାଖରେ ବସିଛନ୍ତି।
ଓହୋ ଆଉ ସେ କୁଆଡେ ଯାଇନାହାନ୍ତି ଆଜି?
ନା କୁଆଡେ ଯାଇନାହାନ୍ତି। ମୋ ପାଖରେ ବସିଛନ୍ତି।
ଆ ଭାଇ?
ଭାଇ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି।
ଆମେ ଶୁଣିଥିଲୁ ଆଉ ତମ ସାଙ୍ଗ କୁଆଡେ ବାହାଘର ହୋଉଚି ଆଉ
ହଁ ମୋ ସାଙ୍ଗର ବିଭାହର ଏବେ ଅଛି।
ତାଙ୍କୁ ଖାଇବାକୁ କି କଁ ଯାହେଲେ ବି ଗୋଟେ ବ୍ୟଞ୍ଜନ କରିକି ଡାକିଲଣି ନା ନାଇଁ?
ମୁଁ ରାତ୍ର ବ୍ୟଞ୍ଜନ୍ ଭୋଜନରେ ଡାକିଥିଲି ଭଲ ଭଲ ବ୍ୟଞ୍ଜନ ବନେଇକି। ଆଉ ଆସିନାହାନ୍ତି କାଲି ଦେଖିବା ଦିନ ବେଳା ତାଙ୍କୁ ଡାକିଦବା।
ହଁ ସେଇ ସାଧା ସିଧା କଣ କରି ଡାକିଦବ ଆଉ
ହଁ ସେ ତ ଆମିଷ ଖାଆନ୍ତି ନାହିଁ ତାଙ୍କୁ ଟିକେ ସାଧା ଭୋଜନ କରିକି ଡାକିବ? ପାଇଁ ପଡିବ। ଆଉ କଣ ସବୁ?
ଯେତେ ପ୍ରକାର ପରିବା ଅଛି ନେଇଆସିବ। ଭଲ ଡାଲମା।
ହଁ ଭଉଣୀ ମୁଁ ତମକୁ ଗୋଟେ କଥା ପଚାରିଥାନ୍ତି? ହଁ ଜହ୍ନି ପୋସ୍ତର ଜହ୍ନି ପୋସ୍ତର। ପ୍ରସ୍ତୁତ ପ୍ରଣାଳିଟା ମତେ ଟିକେ କହିଥିଲେ ମତେ ଭଲ ଲାଗିଥାନ୍ତା। ସେ ବ୍ୟଞ୍ଜନଟା ବି ମୁଁ କାଲି ତାଙ୍କ ପାଇଁ
ପ୍ରସ୍ତୁତ କରିବ ଜହ୍ନି ପୋସ୍ତ ପୋସ୍ତର ଆଣିବାକୁ ପଡିବ ଯାହାହେଲେ ସମସ୍ତଙ୍କ ଘରେ ତ ସେଇଟା ନଥାଏ ନା। ପୋସ୍ତକ ଆଣିବ ଜହ୍ନି କାଟିଲା ବେଳେ ଆଗେ ଟିକେ ଭଲରେ ଚାଖିବ।
ହଁ।
କାରଣ ସେ ଗୋଟା ଗୋଟା ଜହ୍ନି ଅଛି ସେଟା ପିତା ଲାଗେ ତାକୁଟିକେ ଚାଖିବ? ଜହ୍ନିକି ଆଗେ ଭଲରେ ଧୋଇକି କାଟିଦବ। କାଟିକି ଧୋଇବନି ହଁ କାଟିକି ଧୋଇବନି ଧୋଇକି କାଟିବ। ତାକୁ ଲମ୍ବା ସାଇଜରେ କାଟିବ।
ହଁ।
ତମ ସାହି। ଲମ୍ବା ଲମ୍ବା ଖଣ୍ଡ କରିବ ହଁ ଖଣ୍ଡ କରି କାଟିବ। କାଟିଲା ପରେ ତାକୁ ତେଲରେ ଆଗେ ଭଲରେ ଭାଜି ଦବ ଭାଜିଲା ପରେ ସେ ତାରୁ ତ ବହୁତ ପାଣି ବାହାରିବ।
ହୁଁ ସେ ପାଣି ଗୁରେ ମରିଯିବ।
ମରିଯିବ ଯଦି ବି ହବ ପାଣିକି କାଢିଦେଲେ ଭଲ ହବ।
ହଁ।
ଆଉ କାଇଁ ଜାଳେଣି ଗୁରା ଏତେ ନଷ୍ଟ କରିବ।
ନାଇଁ ନାଇଁ ଚୁଲିରେ ତ ହାଉ ହାଉ ଜାଳ ହେଲେ।
ହଁ ଯଦି ଚୁଲିରେ ବାନ୍ଧିବେ ତାହେଲେ ପାଣିଟା ମରିଗଲେ ଭଲ ହବ। ତାପରେ ପୋସ୍ତକ ଅଳ୍ପ ଅଳ୍ପ ପୋସ୍ତକ ବାଟିବେ ନଲେ ପୋସ୍ତକ ବି ପିତା ଲାଗେ।
ହଁ।
ଶିଲରେ ଭଲରେ ବାଟି ଦେଇକି।
ହୁଁ।
ପୁରା ତିକ ଚିକ୍।
ଯେମିତି ତାର ଖଦଡ ଅଂଶ ଗୁଡା ସବୁ ବାଟି ହେଇଯିବ।
ବାଟି ହେଇଯିବ ଯଦି ସେ ଖଦଡ ଟିକେ ରହି ଯାଉଥାଏ। ତାକୁ ପାଣିରେ ଆଗେ ଭଲରେ ରଖିଦବ ପାଣି ବସିଗଲା ପରେ ତାକୁ ଜହ୍ନିରେ ଦେଇଦବ।
ତାର ଉପର ଉପର ପାଣି ଗୁଡା ଦେଇକି ତଳଟା ରଖିଦେବି ହଁ।
ହେଲେ ହେଇଯିବ ଜହ୍ନି ପୋସ୍ତ ଆଉ କଣ ଯଦି ତା ଦେହରେ କିଛି ପରିବା କଣ ଆଳୁ ପକେଇଲେ ଭଲ। ନ ପକେଇଲେ ଜହ୍ନି ପୋସ୍ତ ସେମିତି ବି ଭଲ ଲାଗିବ।
ପୋସ୍ତରେ ଆଉ କିଛି ମସଲା ଦବା ପାଇଁ ପଡିବନି ଯେମିତି କି ଜିରା ହଉ ଲଙ୍କା କ ପାଚିଲା ଲଙ୍କା।
ହଁ ହଁ ତାକୁ ଦେଇପାରିବ। ସିଏ ଭଲ ସିଏ ତ ଆହୁରି ଭଲ ସ୍ଵାଦିଷ୍ଟ ଲାଗିବ।
ପାଚିଲା ଲଙ୍କା ଅଦା ରସୁଣ ଏଇଗୁଡା ସବୁ ଦେଇ କି ଶିଳ ବଟା କରିଦେଲେ ଭଲ ଲାଗିବ ତାର। ହଁ ହଁ।
ଆଉ କିଛି ବ୍ୟଞ୍ଜନ, ଛତୁଟିଏ କରିବେ।
ଛତୁ ଟିକେ କରିବି। ଛେନା ତରକାରୀର ପ୍ରସ୍ତୁତି ମୁଁ ଜାଣିନାହିଁ ତ
ହ
ସେଥିପାଇଁ
ନହେଲେ ଖୀରି।
କ୍ଷୀରି ଦିନ ବେଳା ତ ମୁଁ କରିନାହିଁ, ରାତି ବେଳା ଭାବୁଚି କରିବି। ରାତିରେ ତାଙ୍କୁ ଏବେ ଖାଇବା ପାଇଁ ଡାକିଲେ ସମୟର ଅଭାବ ତ ନିଶ୍ଚିନ୍ତ ହବ। କାରଣ ଅ ଦୁଇ ତିନି ଘଣ୍ଟାରେ ଏତେ ପ୍ରକାରର ବ୍ୟଞ୍ଜନ ବନେଇବା କଷ୍ଟ।
କଷ୍ଟ। ହଁ କିଛି ନାହିଁ ସାଧାରେ ଭାତ ଟିକେ, ଡାଲି ଟିକେ, ଛତୁ ଟିକେ ଆଳୁ ଭର୍ତା, ବଢିଚୁରା, ଶାଗ ଜହ୍ନି ପୋସ୍ତ ଆଉ ଯଦି କ କଖାରୁ ଫୁଲ ଯଦି ମିଳୁଥିବ କଖାରୁ ବରା, ହୁଁ ପୋଟଳ ବେସନ ତର କାରୀ, ଆଉ ଯଦି ବି ହଁ। ଆ ଯଦି ବି ଭେଣ୍ଡି ଭେଣ୍ଡି ଗାଜର ଆଉ ଆକୁ ପକେଇ ଭାଜି ପାରିବ। ଯଦି ଛାଣି ପାରିବ ଭଲ ବି ହବ। ସବୁ ପ୍ରକାର ପକେଇକି ବେସନ ହଉ ଚାଉଳ ଚୁନା ହଉ ପକେଇକି ଛାଣି ପାରିବ ସେ ଆହୁରି ଭଲ।
ହଁ।
ଆଉ ପାମ୍ପଡ ତ ନିହାତି ରହିବ।
ପାମ୍ପଡ ରହିବ। ଅ ଏଇ ସବୁ ପ୍ରକାର ରହିବ। ଆଉ କଣ କହୁଛନ୍ତି ଭଉଣୀ?
ଏଇସବୁ ସାଙ୍ଗସାଥି ଆଇଲେ ଘରକୁ ଖୁସି ଲାଗିବ। ଖାଇ ନିଜେ ଖାଇବେ ହସ ମଜା ସବୁ ଭଲ ଲାଗିବ ଆଉ।
ହଁ ସାଙ୍ଗସାଥି ଆସିଲେ ସେ ଏମ୍ ମଜା ମସ୍ତି ଟିକେ ଅଲଗା ରହିବ। ସେ ପରିବେଶ ଟା ଟିକେ ଖୁସମିଜାଜ୍ ରହିବ। ଖାଲି ମୋର ଦୁଇ ତିନି ଜଣ ଝିଅ ସାଙ୍ଗ ଆସିବେ।
ହଁ ହଁ ଯାହା ଆସନ୍ତୁ ସବୁ ଭଲ ଶାନ୍ତି ଶୃଙ୍ଖଳାରେ ଖାଇ ଖୁଇ ଗଲେ
ଖୁସି ଲାଗିବ ଆଉ।
ଯେହେତୁ ସେ ବିବାହ କରିକି ଅନ୍ୟ ଏକ ଗ୍ରାମକୁ ପଳେଇବେ ସେଥିପାଇଁ ତାଙ୍କୁ ଟିକେ ଡାକିକି ଭଲ ଭଲ ସୁସ୍ୱାଦୁ ଭୋଜନ ଦେ ବା ପାଇଁ ମୋର ବହୁତ ଇଚ୍ଛା।
ଆ ତାଙ୍କ ସ୍ୱାମୀ କି ଡାକିଦିଅନ୍ତେ ଏକାଥରେ ଖାଇବାକୁ ଦେଇଦେବେ।
ତାଙ୍କ ସ୍ଵାମୀ ତ ନାହାନ୍ତି ଏବେ ଏଇ ଆଖପାଖ ଅଞ୍ଚଳରେ, ସେ ଟିକେ ଦୂର ଜାଗାରେ ତାଙ୍କର ଚାକିରିରେ ଅଛନ୍ତି। ସେଥିପାଇଁ ସେ ଆସିପାରିବେନି, ତା ସେ ତାଙ୍କ ସ୍ୱୀକାର ଦିନ ଫେରିବେ। ସ୍ୱୀକାରର ପୂର୍ବଦିନ।
ଓହୋ
ଆମ ଓଡ଼ିଆ ରୀତିନୀତି ଅନୁସାରେ ବିବାହ ହବ ତାଙ୍କର। ସ୍ଵିକାର ଯିବାର ପୂର୍ବ ଦିନ ସେ ତାଙ୍କ ଘରକୁ ଫେରିବେ। ସେ ଯୋଉଦିନ ଅଷ୍ଟମଙ୍ଗଳାରେ ଆମ ଗାଁ କୁ ଆସିବେ। ସେଇଦିନ ତାଙ୍କୁ ମୁଁ ଆମ ଘରକୁ ଡାକିବି। ମୋ ସାଙ୍ଗ ଆଉ ତାଙ୍କ ବାଃ ସ୍ଵାମୀଙ୍କୁ।
ଓହୋ ହଉ ଆସନ୍ତୁ ତାଙ୍କ ପାଇଁ ସେମିତି କିଛି ତ ଖାଇବା ଜିନିଷ ନୁହେଁ ପାନ୍ ଥଣ୍ତା ପାନୀୟ ର ବ୍ୟବସ୍ଥା। ହଉ ତାପରେ ଦେଖିକି ସେ କୋଉ ସମୟରେ ଆଉଛନ୍ତି ଦେଖିକି
ହଁ ତାଙ୍କ ପାଇଁ ମୁଁ ଥଣ୍ଡା ପାନୀୟ ଲେମ୍ବୁ ପାଣିର ବ୍ୟବସ୍ଥା ଗୋଟେ ରଖିବି। ଅ ତାପରେ ଭାବୁଛି ସେ ତାଙ୍କ ପାଇଁ ମିଠାରେ ଛେନାପୋଡ଼ ଆଉ ଛେନାପୋଡ଼ ଆଣିକି ଦେବି। ଏମିତି ସବୁ ଭାବିଛି।
ହଉ ସେ ସମୟ ସାଙ୍ଗେ ସାଙ୍ଗେ ପଳେଇବ ଆଉ। ଆ ଶୀଘ୍ର ଆସିକି ପହଞ୍ଚି ଯିବେ।
ସେ ସମୟ ତ ଶୀଘ୍ର ଆସିବ ଆଉ ଶୀଘ୍ର ମଧ୍ୟ ଚାଲିଯିବ।
ଆଉ ତମେ ତାଙ୍କ ବିବାହରେ କଣ ପିନ୍ଧିବ? ଶାଢ଼ୀ ଶାଢ଼ୀ ନା
ଶାଢ଼ୀ ତାଙ୍କ ବିବାହରେ ମୁଁ ଶାଢ଼ୀ ପିନ୍ଧିବି।
ଆଉ ଶାଢ଼ୀ କିଣିଲେନି?
ଶାଢ଼ୀ ତ କିଣିନାହିଁ ମୋ ବଡ଼ ଭଉଣୀଙ୍କର ଶାଢ଼ୀ ଅଛି। ମୁଁ ସେଇ ଶାଢ଼ୀକୁ ପିନ୍ଧିବି।
ହଁ ଆଉ ସଜବାଜ ହେବେ ନା ଆଉ
ହଁ ସଜବାଜ ହେବି।
ହଉ ମୁଁ ସ ମତେ ଡାକିଲେଣି ଘରେ ବା କୁ ଛନ୍ତି ଆଉ ମୁ ଟିକେ ଆସେ ନହେଲେ ସମୟ ପାଇଲେ କଥାହବା ଆଉ।
ହଉ।
ହଉ ରଖିଲି।
ହଉ। ମଲ୍ କି